ଏବେ କଣ?
ଏବେ ଏଠି ବସିଛି ପବନ ଖାଉଛୁ ଗଛ ହାୱା ଆଉ। ବାହାରେ ଆଉ ନେଟୱାର୍କ ପ୍ରୋବ୍ଲେମ ରହୁଛି ତ।
ହାଁ ହାଁ ଖାଇ ସାରିଲେଣି।
ହଁ ଖାଇସାରିଲେଣି ନେଟୱାର୍କ ପ୍ରୋବ୍ଲେମ ରହୁଚି ତ ବାହାରେ ଟିକେ ନ ରହିଲେ ହବନି।
ଆ କଣ ଖାଇଲେ?
ଆଜି ଖାଇଲୁ ଭାତ ମାଛ। ହଁ ଭଜା ଏହି ସବୁ ଜିନିଷ ଆଉ ଆଜି ଟିକେ ବାରି ଅଛି ତ ଟିକେ ଆଇଁଷ ଖାଇବାକୁ ଇଚ୍ଛା ହେଲା ଆଉ।
ଆ ହା ଆଉ?
ଆପଲ୍ ନେଷ୍ଟେ ବାରିରେ ନେଷ୍ଟେ ବାରିରେ କଅଁ କଇଲ ସିତ୍ ସିତଳ ସଷ୍ଟି ପଡିଥିଲା ତ ବୋଲେ ଖାଇ ନଥିଲୁ ତ ଆଜି ରିବାର ଟା ତ ଟିକେ ଆଣିକି ଖାଇଲୁ ଆଉ।
ଅ ହ ଆଉ ଏବେ କଣ ପାଗ? ହଁ ଏବେ ଜଷ୍ଟ ଖାଇକି ଆସିଲୁ ମାନେ ଘଣ୍ଟାଟା ହେଲା ଖାଇକି ଆସିଥିଲି। ଆଉ ଖାଇକି ଆସିଲି ମୁଁ କହିଲେ ହଁ ଦେଖିିବା ଟିକେ କଲରେ କଥା ହେଇଯିବା ଆଉ ମାନେ ଏବେ ତ ଫ୍ରି ବସ୍‌ କିଛି କାମ ନାହିଁ ଆଉ ଏବେ କଣ ତୁମ ଆଡେ କେମିତି ପାଗ କଣ କେମିତି ଅଛି।
ଏଲୋମ ପାଗ ଟିକେ ଭଲ ଥିଲା ଏବେ ପୁଣି ଖରା ଟିକେ ଦେଇକି ଗୁଳ ଗୁଳୁ ଆରମ୍ଭ ହେଲାଣି। ପୁଣି ବି ବିଜୁଳି ଘଡଘଡି ହେଇକି ଗୋଟେ ସାଇଡୁ ରୁ ବର୍ଷା ଉଠେଇଲାଣି କୋଉ ମୁହୁର୍ତରେ ବି ହେଇପାରେ। ଲାଇନ ବି କଟି ଯାଇପାରେ ଏଇଭଳିଆ ପୋବ୍ଲେମ ତ ହଉଛି ଆଉ।
ହଁ କାରଣ ମାନେ ହଁ ଆମ ଆସିଲା ଲାଇନ୍ କାଟି ମାନେ କଣ କରୁଛନ୍ତି ନା ଆଉ ଇଏ ଗରା ଟା ଆଉ
ହଁ।
ଏବେ କଣ ଏବେ କଣ ପର୍ବପର୍ବାଣୀ ପାଳିଲେ?
ଏବେ ଆମର ଦେବସ୍ନାନ ପୂର୍ଣ୍ଣିମା ଆସିବ ଠାକୁର ଗାଧେଇବେ। ଵଲେ ସେଇଟା ଭଲ ଲାଗେ ଦେଖିବାକୁ। ଠାକୁର ଯେହେତୁ ଆମ ପାଖକୁ ଆସୁଛନ୍ତି ଆମେ ତାଙ୍କୁ ଦର୍ଶନ ପାଖରେ ପାଇବା ଆମକୁ କେତେ ଆମେ ତା ପୂଜାକୁ ଦର୍ଶନ କରିବାକୁ ସେ ଆମ ପାଖକୁ ଆଉଚନ୍ତି ଆମକୁ ଦେଖା କରିବା ପାଇଁ ଏମିତିଆ ସ ମାନେ କରିଛନ୍ତି ମାନେ କହିହିହବନି ଭାଗ୍ୟରେ ଥିଲେ ତାଙ୍କ ପାଖରେ ଯାଇକି ଠିଆ ହେଇକି ତାଙ୍କୁ ସ୍ପର୍ସ କରିହଉଛି।
ହଁ ମାନେ ଆମକୁ ଭଗବାନ କି ସୌଭାଗ୍ୟ ଦଉସନ୍ତି ତାପରେ ଏକରେ କି ପ୍ରଥମ ଜିନିଷ ହେଲା ହିନ୍ଦୁ ହ ହିନ୍ଦୁ ହି ସମ୍ପ୍ରଦାୟରେ ଜନ୍ମ ହେଇଚେ ସେ ତାଠୁ ବଡ। ମାନେ ଆଉ ଆମ ପାଇଁ କେତେ ମାନେ ଭାଗ୍ୟ ଆଉ ବଡ କୋଉଠି ମାନେ କାରଣ ଯୋଉଠି କିି ଦେଖନ୍ତୁ ଆମେ ମାନେ କଣ ହଉଚି ଆମ ପୁରୀରେ କଣ ହୁଏ ଶ୍ରୀ ଜଗନ୍ନା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କେବଳ ହିନ୍ଦୁମାନେ ହିଁ ପ୍ରବେଶ କିନ୍ତୁ ବର୍ତ୍ତମାନ କଅଁ କୁହନ୍ତି। ମାନେ ଭଗବାନ ଆମର ଏବେ କଣ ରଥଯା ଅନୁଷ୍ଠିତ ହବା ଆମ କୋଟି ଆମ ଓଡିଶାରେ। ତ ଭଗବାନ କୁ ଭଗବାନ କଣ କରିବେ ନା ଏବେ ଆମକୁ ଦର୍ଶନ ଦେବା ଯୋଉଠ କିି ବା ବଡ ଠାକୁର ଆମକୁ ତମ୍ ଦାଦା ଘର ଆସିବେ ଆଉ ଏବେ ପୁରୀ ଯିବେ ନା ନାଇଁ।
ହଁ।
ଏବେ କଣ
ପୁରୀ ଦେଖିଆ ପୁରୀ ଯିବାର ପ୍ଲାନିଂ ହେମତି ନାହିଁ ଆମର ବି ଏପଟେ ଟ୍ରେନ ଗୋଟେ ଚାଲିବାର ଅଛି। କାମାକ୍ଷାନଗରରୁୁ କହିଛି ଯିବାକୁ ପୁରୀ ଡାଇରେକ୍ଟ୍ ଅନୁଗୁଳୁରୁୁ ପୁରୀ ଯେ ରାତିରେ ଚାଲିବ ଏତେ ଭିଡ ପୁରୀରେ ଯେ ମାନେ କହିବା ନାଇ ଭଗବାନ ଭୁ ଙ୍କ ପାଇଁ ଲୋକ କେତେ ଯାଉଛନ୍ତି ଆମେ ଛୋଟ ଛୁଆ ନେଇକି ଯାଇକି ଏଠି ବହୁତ୍ ହଇରାଣ ହେଇଯିବୁ ଛୁଆ ହଁ ବଡ ଥାଆନ୍ତେ ଗଲ ନିଜେ ଏକୁଟିଆ ସମ୍ଭାଲିଳ ଛୁଆ ସମ୍ଭାଳିଲା ନିଜକୁ ହେଲା। ଛୁଆ ସମ୍ଭାଳିକି ନିଜେ ସମ୍ଭାଳିକି ଭିଡରେ ରହିକି ଆସିବା ସମ୍ଭବପର ନୁହଁ।
ହଁ କେନ ସେ ବା ବଡ ଠାକୁର ମାନେ ଭାବର ଠାକୁର ଯା ହିଁ ତା ଆଡୁ ଇଙ୍ଗିତ ଦବ ସେଇୟା ହିଁ ଘଟିବ। କାରଣ ତାପରେ କାରଣ କଣ ପାଇଁ ନା ଆମର ଯେହେତୁ ଏତେ ଶ୍ରଦ୍ଧାଳୁ ଆସୁଛନ୍ତି ଭକ୍ତମାନେ ଭଗବାନଙ୍କର ଆଶୀର୍ବାଦ। ହଁ ଲାଭ କରିବା ପାଇଁ ତ ପୁରୀରେ କଣ ନା ଆମର ଟିକେ ପୁରୀ ଟା ଜାଗା ଦେଇକି ଟିକେ ଛୋଟ ହେଇଯାଉଛି ତ ମାନେ ମୁଁ କଣ କି ଭଗବାନଙ୍କ ସୌଭାଗ୍ୟ ମାନେ ମ ଭଗବାନଙ୍କ ଦୟାରୁ ମାନେ ପ୍ରତି ମାସରେ କି ଦି ମାସରେ ଥରେ ଏମିତି ପୁରୀ ଯାଏ। କି ଆଉ ରଥଯାତ୍ରାରେ ଆସେ ମୁଁ ଦେଖିଛି ଯେ ବହୁତ୍ ଭକ୍ତ ମାନେ ଆ ଆ ଆପଣଙ୍କ ମାନେ ମୁଁ ଯାହା ଅନୁତାପ କରିଛି ଆପଣଙ୍କ ପାଖରେ ପଇସ ପଇସା ଥିବ କିନ୍ତୁ ଆପଣ ପୁରୀ ଯାଇପାରୁନଥିବେ ବଟ୍ ଗୋଟେ ମଣିଷ ଯଦି ଚାହିଁଲା କି ହଁ ଭ ଭଗବାନ ଜଗାକୁ ମନେ ପକେଇ ଦେଲା ତା ପାଖରେ କିଛି ନଥାଉ। ସେ ଜଗା ନିଜେ ଟାଣି ନବ ଆପଣ ଏହା କେବେ ଅନୁଭବ କରିଛନ୍ତି ନା ନାଇଁ?
ହଁ ନିହାତି ଅନୁଭବ ବହୁତ୍ କରିଛି ମାନେ ହୁଁ ପାଖରେ ଯଦି ଗୋଟେ ଜିନିଷ ନଥିବ ମାନେ ଅସୁବିଧାର ସମ୍ମୁଖୀନ ରେ ଯିବ ଭଗବାନ କେବେ ଅସୁ ସୁବିଧାର ସମ୍ମୁଖୀନ କରିଦେଲେନି ଯୋଉ ବାଟେ ହେଲେ ଭଗବାନ ସମାଧାନ କରେଇ ଦେଇଛନ୍ତି। ତାଙ୍କ ବିନା ତ କିଛି ହିଁ ଗତି ନାହିଁ ସେ ମୁଁ ବହୁତ ପରୀକ୍ଷା ଭଗବାନ ମତେ ବି କରେଇ ମୋ ପାଖରେ ପାଖରେ ପଇସା ବି ନଥିଲା ଗୋଟେ ଅସୁବିଧା ଆଜି କେମିତି ଏଟା ତୁଲେଇି ବି କେମତି ଅସୁବିଧା ହଉଛି କଣ ମେ ସବୁ କରି ଭଗବାନ ଯୋଉ ବାଟେ ହେଲେ ସେ ବାଟଟାକୁ ଫୁଲଫିଲ୍ କରିଦିଅନ୍ତି ତାଙ୍କୁ କେବେ କହିବା ନାଇଁ ସେ ସତରେ ବହୁତ୍ ବଡ ଲୋକ ଭଗବାନ୍ ତ ମାନେ କୋଉ ପଟେ ବି ଭାଗବାନ୍ ଆଣି ସାହାଯ୍ୟ କରିଦଉଛନ୍ତି ତମ କହିପାରିବନି ଏ ହବ ବୋଲି କି ଭାବିିନଥିବ ଏଇଟା ହବ ବୋଲି କିନ୍ତୁ ସେ ହେଇଯିବ।
ହଁ କାହିଁ ନା ଭଗବାନଙ୍କ କୃପା ସାନିଧ୍ୟ ରହିଲେ କିଛି ବି ସମ୍ଭବ ସେ ଅସମ୍ଭବ କୁ ସମ୍ଭବ କରିବାର ଲୋକ ସିଏ। ଆଉ ମାନେ ଭ ଆପଣ ମାନେ ଭଗବାନଙ୍କୁ ସବୁବେଳେ ସ ସକାଳେ ସନ୍ଧ୍ୟା ବେଳେ ସବୁବେଳେ ପ୍ରାର୍ଥନା କରନ୍ତୁ ଦେଖିବେ ମାନେ ଆପଣଙ୍କର ମାନେ ଶରିର ସ୍ୱାସ୍ଥ୍ୟ ଆଉ ଆପଣଙ୍କର। ଆଁ ପରିବାର ସବୁ ସୁଖମୟ ସୁଖୀରେ ହିଁ ରହିବେ। ଆଉ ଆପଣ ସବୁବେଳେ ଭଗବାନଙ୍କ ନାମ ଟିକେ ଧରନ୍ତୁ ଆଉ ଭଗବାନଙ୍କ ନାମ ଧରିବା ସହିତ ଆଉ ମାନେ ଭଗବାନଙ୍କ କାମରେ ଟିକେ ଯୋଗ ଦିଅନ୍ତୁ ଦେଖିବେ କେତେ ଶାନ୍ତି ଅନୁଭବ ହ ହବ। ଆଉ
ଆ ଭଗବାନଙ୍କୁ ନ ଡାକିଲେ ତମର ଦିନ କି ରାତି ହବନି ତାଙ୍କୁ ଡାକିଲେ ସେଥିରେ ଆତ୍ମା ଶାନ୍ତି ଲାଗେ ତାଙ୍କ ବିନା ହିଁ ଗ
ହଁ। ମୁଁ ମାନେ ଆପଣ କେବେ ମାନେ ମୁଁ ଜାଣିନି କି ଆପଣ କେବେ ଯାଇ ଛନ୍ତି ନା ନାଇଁ ଇସ୍କନ୍ ଈସ୍କନ ଥ ଗୋଟେ ଥର ଯାଆନ୍ତୁ ଦେଖିବେ ଈସ୍କନରେ କି ଶାନ୍ତି ଅନୁଭବ ବ ହୁଏ। ତାପରେ ଜଗନ୍ନାଥ ଦେଖୁନାଆ
ଯାଇନି ଛୋଟ ବେଳେ ଥରେ ଯାଇଥିଲି ଇସ୍କନ ମଠ ଆଉ ଯାଇନି ତାପରେ କାହିଁ ତାଙ୍କ ହେଇନି କୃପା ବୋଧେ ଯାଇନି ସେଠିକି ପୁରୀ ଦି ତିନି ଚାରି ଥର ଗଲିଣି। ହୁଁ ଏମିତି ଜଞ୍ଜାଳ ଭିତରେ ଫସିି ରହଲେ କୁଆଡେ ଯାଇ ହଉଛି ବାହାରି ହଉଛି ଛୁଆ ପା ପାଠ ପଢା ସବୁଟାକୁ ଦେଖିଲା ବେଳକୁ ହୋଇପାରୁନି।
ତ ମା ମାନେ ଆଜ୍ଞା କାରଣ ଦେଖନ୍ତୁ କି ଭ ଆମକୁ ଭଗବାନ ଦେଇଛନ୍ତି କି ଭଗବାନ ସବୁବେଳେ ଆମକୁ ଦେଇଛନ୍ତି କାରଣ ଭଗବାନ କାର୍ଯ୍ୟରତ ର ଦେଖୁଛନ୍ତି ଏହା ପାଇଁ କି ସେ ଭଗବାନ ଆମକୁ ପରୀକ୍ଷା କରୁଛନ୍ତି କି ଯଦି ଗୋଟେ ଭକ୍ତ ମୋର ମତେ କାର୍ଯ୍ୟରତ ସମୟରେ ମ ସହିତ ଯଦି ପାଞ୍ଚ ମିନିଟ ବି ସେ ମନେ ରଖିଲା ସିଏ ମାନେ ସେ ଗୋଟେ ସନ୍ନ୍ୟାସୀଠୁ ବି ଆଉ ଅଧିକ ପୁଣ୍ୟ କାରଣ ଆ ମୁଁ ମୋର ମୋର ଅଭିଜ୍ଞତା ମୋ ନଲେଜ ମୋ ଜ୍ଞାନରୁ ମୁଁ କହୁଛି କି କାରଣ ସବୁବେଳେ ଗୋଟେ ଥାଏ ନା ଆମ ବ୍ରହ୍ମଚାରୀ ଦୁଇ ପ୍ରକାର ଥାଆନ୍ତି ଜଣେ ସନ୍ୟାସୀ ବ୍ରହ୍ମଚାରୀ ଜଣେ ଗୃହୀ ବ୍ର୍ମଚାରୀ ସନ୍ୟାସି ବ୍ରହ୍ମଚାରୀ କଣ ଯିଏ ପ ଟୋଟାଲି ସଂସାର ଛାଡ଼ି ଦେଇକି ଯାଇଛି ଗୋଟେ ଗୃହସ୍ଥୀ ବ୍ମଚାରୀ ଭଗବାନ ଭାଗବତ ଗୀତାରୁ ବି କହିଛନ୍ତି ଯଦି ଯୋଉଟେ ଗୃହସ୍ଥ ଲୋକଟେ ମୁଁ ତାର ପାଞ୍ଚ ମିନିଟ ବି ସମୟ ମତେ ଦଉଛି ତା ସିଏ ତାଠୁ ବହୁତ ଅଧିକ ଭଗବାନଙ୍କ ନାଁ ସବୁବେଳେ ତୁଣ୍ଡରେ ରହିବା ଦରକାର। ଆଜ୍ଞା ଆଜ୍ଞା ଆଉ ଏବେ କଣ ମାନ ତମ
କୁହ ଏବେ ଭଗବାନଙ୍କୁ ନଧଇଲେ ଆମର ଗତି ନାହିଁ ଯୋଉମାନେ ଭଗବାନ କୁ ନ ଧରୁଛନ୍ତି ସେମାନେ ପୁଣି ବୁଲିିବାଲିକି ଆସି ଭଗବାନଙ୍କ ନାମ ନ ଧରେ ତାଙ୍କର ବି ବା ଟ ନାହିଁ ସେମାନେ ସିନା ଏପଟ ସେପଟ କଥା କହି ଦଉଛନ୍ତି କିନ୍ତୁ ଅ ଏମିତି ସେମିତି କହିଦେଉଛନ୍ତି କିନ୍ତୁ ଫୁଣି ବୁଲି ବାଲିକି ଆସି ତାଙ୍କ ଗୋଡ ତଳେ ପଡୁଛନ୍ତି।
ହଁ କାରଣ ଏଇ ସଂସାର ରୂପ ରୂପକ ବାରି ଧିକି ଯଦି ଆମେ ଅତିକ୍ରମ କରିବା ଯାହେଲେ ଆମକୁ ପରେ ନା ମା ମାନେ ନା ନାବକଟେ ଦରକାର ନା ତ ସିଏ ହିଁ ଭଗବାନ ଭଗବାନ ଭଗବାନଙ୍କୁ ଯଦି ଆମେ ନିଜେ ସ୍ଵିକାର କରିଦେଲେ କି ଭଗବାନଙ୍କ ଚରଣରେ ନିଜ କୁ ଅର୍ପଣ କରିଦେଲେ ଜୀବନ ତ ଭଗବାନଙ୍କର ଭଗବାନ ଆଉ କାରଣ ଭଗବାନ ସବୁବେଳେ ଚାହାଆନ୍ତି କି ମୋ ଭକ୍ତଟ ଟା କେବେ ଖୁସିରେ ରହୁ ବଟ୍ ସେ ଆମର ପରୀକ୍ଷା ବାରମ୍ବାର ନିଅନ୍ତି କି ଅ ମାନେ ମୋ ଭକ୍ତଟାକୁ ମୁଁ ଆହୁରି ମଜବୁତ କରିବି ସେ ସବୁ କଣ୍ଡିସନ ରେ କେନ୍ତି କି ନିଜେ ଡିସିସନ୍‌ ନେଇପାରିବା।
ହୁଁ।
ଆଉ ଏବେ କଣ ତୁମ ଆଡେ କେମିତି କଣ ମାନେ ଆଉ ପୂଜା ପର୍ବ ଆସିବ କି ମାନେ ଏବେ କଣ ଗଲା
ଏବେ ତ ରଥଯାତ୍ରା ପରେ ପରେ ଏଇନେ ଟିକେ ନାହିଁ। ତାପରେ ଶ୍ରାବଣ ମାସ ଆସିବ ବୋଲ ବମ୍ କରିବା ପାଇଁ ତାପରେ ଖୁଦୁୁରୁକୁଣୀ ଓଷା ସେ ଗୋଟେ ପରେ ଗୋ ଗୋଟେ ଗୋଟେ ପରେ ପର୍ବ ପର୍ବାଣୀ ଲାଗି ରହିବ ଏଇନା ତାପରକୁ ତାପର ତା ପଛକୁ ତା ପଛ ସବୁ ଗୋଟେ ଗୋଟେ ପର୍ବ ଲାଗି ରହିବ ଆଉ।
ଆଜ୍ଞା ଖୁଦୁରୁକୁଣୀ କଣ କରନ୍ତି ଆପଣ?
ହୁଁ ଆମେ ତ ଛୋଟବେଳେ ଆମ ଗାଁରେ ଖୁଦୁରୁକୁଣୀ ଆମେ ବହୁତ ଖୁସିରେ ମଜା ଉ ଚାହିତାରେ କରୁ ଏବେ ଆଉ ଶାଶୁଘରର ବୋଉ ହେଲୁଣି ଆଉ ଆମେ ଆଉ ସେ ସବୁ ଜିନିଷ ଆଉ କରିପାରୁନୁ। କି ଯାଇପାରୁନୁ ଠାକୁରଙ୍କୁ କୋଟି କୋଟି ପ୍ରଣାମ କଣ କରିବା ଆଉ ସେତେବେଳେ ଗୋଟେ ସାଙ୍ଗ ସାଥିରେ ମସିକି ଫୁଲ ତୋଳିବା ସାଙ୍ଗ ହେଇ ଫୁଲ ଗୁନ୍ଥିବା ଆଉ ସାଙ୍ଗ ହେଇ ଗାଧେଇ ଯିବା ଠାକୁର ଆଣି ପୂଜା କରିବା ସଜାସଜି କରିବା। ରାତିରେ ପୂଜା ହବ ବହି ପଢ଼ିବା। ଆଉ ସାଙ୍ଗ ହେଇକି ଭୋଜି କରି ଖାଇବା ଏଇଟା ସେ ମଜା ଆଉ ସେ ସାଙ୍ଗ ସାଥି ଆଉ ଗଲା ବା ବା ହେଲାଠୁ ସଂସାରରେ ପସିଲାଠୁ ଆସ୍ତେ ଆସ୍ତେ ସେରା ଯାଉଚି ଆଉ କଣ କରିବା।
ହଁ ଆଉ ଏବେ ମୁଁ ଶୁଣିଚି ଆପଣଙ୍କ ପାଖାପାଖି ମା ହେଁ ମନ୍ଦିର ଗୁଡା ଅଛି। ତ ମନ୍ଦିର ଆଉ ଯାଆନ୍ତୁ ସେଠି ଭଗବାନଙ୍କ କୃପା ଲାଭ କରନ୍ତୁ।
ଆମର ଆମର ମୋ ବାପା ମନ୍ଦିର ପୂଜା କରନ୍ତି।
ଆଜ୍ଞା କୋଉ ମନ୍ଦିର?
ଆମ ଶିବ ମନ୍ଦିର ଜଗନ୍ନା
ଆଜ୍ଞା ଆଜ୍ଞା। ଆଉ ଆଜ୍ଞା ଆଜ୍ଞା କାନ ହଁ ତ ମାନେ ନିହାତି ଭଗବାନଙ୍କୁ ନିହାତି ଭଗବାନଙ୍କୁ ଆମେ ଧରିବା ଦରକାର କାରଣ ମୋର ଯିଏ ଅଜା ନା ମୋ ଅଜା ହୋଉଛନ୍ତି ଫୋନ୍ ର ମୁଖ୍ୟ ସେବାଦ ପୁରୀ ସ୍କନ ତ ମାନେ ଭଗବାନ ଭଗବାନଙ୍କ ସହିତ ଜଡିତ ରହିବା ଏଇଟା ବହୁତ ଭଲ ଆପଣ ସବୁବେଳେ ଜଡିତ ରୁହନ୍ତୁ ଆଉ ଆଉ ଆପଣ ମାନେ ଭଗବାନଙ୍କ ବିଷୟରେ କିଛି କୁହନ୍ତୁ ଶୁଣିବାକୁ ମତେ ବହୁତ ଭଲ ଲାଗୁଚି।
ଆଉ ମୁଁ କହିବି ଉଁ ବଲେ ଏ ଆମର ମୋ ବାପା ପୂଜା କରନ୍ତି ମନ୍ଦିର ଠାକୁର ଜଗନ୍ନାଥ ମନ୍ଦିର ବହୁତ ଅନୁଭୂତି ଅ କିଛି କହିବି ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ପାର୍ବତୀ ଠାକୁର ମା ଶନି ମନ୍ଦିର ହନୁମାନ ମନ୍ଦିର ରାଧାକୃଷ୍ଣ ମନ୍ଦିର ବାପା ସମୁ ମନ୍ଦିର ପୂଜା କରନ୍ତି ମୁଁ ଭାଇ ବି ସହଯୋଗ କରେ। ଏମିତି ମନ୍ଦିର ଠାକୁରଙ୍କ କୃପାରୁ ଅଳ୍ପ ବହୁତ ଦୁଃଖ କଷ୍ଟ ଚାଲିଛି ଏମିତି ଭଗବାନଙ୍କ ଆ ଆଶୀର୍ବାଦ ରୁ ସବୁ ଭଲରେ ଭଲରେ ଆଉ ଭଗବାନ ବହୁତ ପରୀକ୍ଷା କରନ୍ତି।
ଆଜ୍ଞା।
ବହୁତ ଭାବ ବିନୋଦିଆ ଠାକୁର ବହୁତ ପରୀକ୍ଷା ଦେଇ ବହୁତ କ ଷ୍ଟ କଷ୍ଟ ନେଇକି ତାଙ୍କ ପାଖେ ପହଞ୍ଚାନ୍ତି ସେତରେ ଭଗବାନ ବହୁତ ଇଏ
ହଁ। ଆଉ ତ ବର୍ତ୍ତମାନ ସମୟ ହେଇଗଲାଣି ମୋର ତ କାମ ଅଛି ଆମେ ପରେ ଆ ସନ୍ଧ୍ୟା ହେଲେ ଆପଣ ମତେ ଫୋନ କରିଦେବେ ଫାଷ୍ଟ ନର୍ମାଲ କଲ୍ କରିଦେବେ ଦେନ୍ କରିଆରେ।
ହଁ ମୁଁ ଟିକେ ଫ୍ରି ହେଲେ ଆପଣଙ୍କୁ କଲ କରିବି ଛାତ ଉପରେ ଯାଇ ନେଟୱାର୍କ ଆସୁନି ଫ୍ରି ହେଲେ କଲ କରିବି ଆପଣ କରିଦେବେ ମୁଁ ଆପଣଙ୍କୁ କରିଦେବି ଓକେ।
ଆଜ୍ଞା।
ଖୁଚି ହଁ ହଁ।
ହ ହୁ
କାରଆ ଆପ